ହାଲୋ। କଣ କରୁଚ?
ଝିଅକୁ ଧରିଚି। ତମେ କଣ କରୁଚ? ଓଝାପଟକୁ ଯାଉ ଭାଠିକ ଆର ଫଟ ରମକୁ ଯାଉ ଭାରି। ହାଲୋ।
ହାଲୋ।
ହଁ କୁହ।
କହିଲି ମୁଁ ବସିଚି। ହୁଁ।
କଣ ଖାଇଚ?
ଭାତ, ଡାଲି, ସାଲାଟ, ଆଉ ଉଁ ତରକାରୀ, ବୁଟା ଡାଲି ତରକାରୀ।
ହୁଁ।
ଆଉ ଦଳାଦୁଳି ଯୋଉ ଟମାଟୋ ଗା।
ହୁଁ କିଏ କିଏ ଖାଇଲ?
ମାମା, ମୁଁ, ମାଇଁ।
ହଁ ଆଉ ତମ ବଡ ମାଇଁ?
ବଡ଼ ମାଇଁ ବସିଥିଲେ ଦଉଥିଲେ।
ବସୁଥିଲେ ଖାଇ କରିସାରିଲେଣି ସେମାନେ ସବୁ? ରିିଆଂଶୁ ପ୍ରିୟାଂଶୁ
ଉୁଁହୁଁ ହୁଁ ରିୟାଂଶୁ ଖାଉଥିଲା ପିୟାଂଶୁ କଣ କରୁଥିଲା ଶୋଇଥିଲା ବୋଧେ ମୁଁ ଜାଣିନି।
ଆଉ ତମ ମାମୁଁ।
ସାନମାମୁଁ
ଦି ଜଣ ଯାଙ୍କ ମାମୁଁ ଅଛନ୍ତି ନା ନାହାନ୍ତି?
ଅଛନ୍ତି।
ହୁଁ ହୁଁ ହଉ ଆଉ କଣ? ଆଉ କଣ ଭଲ ଲାଗେ କରିବା ପାଇଁ ହବିଜ୍ କଣ ତମର?
ହବି ଶ ଡାନ୍ସଶିଙ୍ଗ।
ହଉ ଆଜି ଦେଖିବା ନାଚ ଦେଖେଇବ ଟିକେ। ହେଲା ଆଜି ନାଚିବ।
ହଉ।
ହୁଁ।
ଚୁଭୁନି ପଚାର ପଚାର।
କୁହ ତମେ କଣ ପଚାର ତମେ କଣ କହୁଛ କୁହ? ହୁଁ ହୁଁ ହୁଁ।
ସାଇଲେଣ୍ଟ ରେ ମାନେ କଣ ଗୋଟେ କଥା ହବ ତ ରୁଟ ତମେ କଣ? କଣ ସବୁ ନାଇଁ ଓଡିଆ ମାସର ନାଁ ଜାଣିଛ?
କଣ?
ଓଡିଆ ମାସ ମାନେ ଯେମିତି ଆମର ଇଂଲିଶ ମାସ ହଉଛି ବାରଟା ମାସ ଜାନୁଆରୀ ଫେବୃଆାରୀ ସେମିତି ଓଡିଆ ମାସ ନା ଜାଣିଛ?
ହୁଁ।
କୁହ?
ବୈଶାବ ଜ୍ୟେଷ୍ଠ ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତିକ ମାାଗଶିର ପୁଷ ମାଘ ଫାଲଗୁଣ ଚୈତିର।
ଗୁଡ ଗାର୍ଲ ଆଉ ଆମର ଋତୁ କେତେଟି ଅଛି?
ଛଅଟି।
କହିଲ ଦେଖି। ଆସିଛି ନା ଆସିନି?
ଆସିଛି।
ହଁ କୁହ ଭାବୁଛ କି?
ହୁଁ।
ହଁ ହଉ କୁହ କୁହ ଭାବି ଭାବି କୁହ? ଫାଷ୍ଟ ଟା ଗ୍ରୀିଷ୍ମ।
ଗ୍ରୀଷ୍ମ ବର୍ଷା
ହୁଁ।
ତାପରେ ଶରତ ହେମନ୍ତ ବସନ୍ତ ଶୀତ।
ହଁ ଶୀତ ତାପରେ ବସନ୍ତ।
ବସନ୍ତ ସେଇ ଟିକେ ପଟେ ଚଳିବ।
ହଉ ଟିକେ ଭୁଲ୍ ବାଲ୍ ହୁଏ ଚଳିବ।
ଆଉ କଣ ରୁହ। ମୁଁ ଗୋଟେ ପଚାରିବି ବୋଲି ଭାବୁଥିଲି।
ପଚାର।
ଭୋଜି ଆମର କୋଉ ମାସରେ କରାଯାଏ। କୋଉ ଭୋଜି ମାନେ ଭୋଜି ସବୁ ଯେମିତି ପୂଜା ପର୍ବ ସବୁ କରାଯାଏ ହେମିତି ଭୋଜି କୋଉ ମାସରେ ଲୋକ କରିବା ପାଇଁ ପସନ୍ଦ କରନ୍ତି। ଶୀତ ଦିନେ ନା ଖରା ଦିନେ ନା କୋଉ ଦିନେ?
ଶୀତଦିନ।
ହୁଁ। ହୁଁ। ଆଉ କଣ କଥା ହବା।
ଯଉ ମାନ ପଚାରି କିଛି କୋସ୍ଚିନ୍ ପଚାର
ତମେ ପଚାର?
ଆଉ ଯୋଉ ଆଷାଢ ମାସରେ କଁ କଁ କୋଉ କୋଉ ପର୍ବ ପଡିଥାଏ?
ଆଷାଢ଼ ମାସରେ ରଥଯାତ୍ରା ପଢ଼େ।
ଆଉ କିଛି କୁହ?
ଆଉ କିଛିବି ମୁଁ ଜାଣିନି ଆଷାଢ଼ ମାସରେ ଆଉ କଣ ପରବ ପଡ଼େ। ରଜ ନାଇତ ଆଷାଢ଼ ଆରମ୍ଭରେ ବୈଶାଖରେ ରଜ ପଡ଼େ ବୋଧେ।
ହୁଁ ବୈଶାଖରେ ପଡ଼େ ବୈଶାଖ ହଁ।
ବୈଶାଖ ଲାଷ୍ଟେ ଆଷାଢ଼ ଆରମ୍ଭ ଆଡ଼କୁ ବୋଧେ କଣ।
ହୁଁ।
ଓହୋ ଓଡ଼ିଆ ମାନଙ୍କର କଣ କଣ ସବୁ ପିଠାର ନାଁ ଜାଣିଚ କୁହ?
ପୋଡ଼ ପିଠା ଆରିସା ପିଠା ସେ ଯୋଉ ଚକୁଳି ପିଠା ସେଯୋଉ ଏଟା କଣମୋ
ମଣ୍ଡା ପିଠା
ହଁ ମୁଣ୍ଡା ପିଠା ଦେ
ତମେ କୋଉ କୋଉ ଜାଗା ବୁଲିଚ ସବୁ କୁହ?
ପୁରୀ ସେଯଉ ରଥଯା ରଥ ଯଇଏ ଜଗନ୍ନାଥ ମନ୍ଦିର ତାପରେ ସାଇଁ ମନ୍ଦିର
ମନ୍ଦିରକି ମାନେ ଆଉ କଣ ସବୁ ଜାଗା ବୁଲିଚ?
ହେତିକିତ ବୁଲିଚି ଆଉ କଣ
ଆଉ ବୁଲିିନ କୁଆଡ଼େ?
ବାହାରକୁ କୁଆଡ଼େ ଯାଇଚ ବୁଲି?
ହଉ ତମେ ପଚାର ଏଥର ଆଉ କଣ?
ମୁକଇଲି ଶ୍ରାବଣ ମାସରେ କୋଉ କୋଉ
ବୋଲବମ୍।
ତାପରେ?
ଶ୍ରାବଣ ମାସରେ ପଡ଼େ ବୋଲବମ୍।
ଏଇଟାତ କହିଲା ଆଉ କିଛି କ
ଆଉ ମୁଁ ଜାଣିନି ମୁଁ ଯେତିକି ଯାଣିଚି ସେତିକିି କହିଲି।
ତମେ ଯାଅକି?
ଖୁଦରୁକୁୁଣି ଖୁଦରୁକୁଣି ବର ଶ୍ରାବଣ ମାସରେ ପଡ଼େ।
ତମେ ଯାହା ବୋଲବ୍
ନା ମୁଁ ଖୁଦୁରୁକୁଣୀ କରେ।
ମୁଁ ବି ଘରେ।
କର ତମେ?
ହୁଁ।
କେତେ ଜଣଙ୍କର?
ନା ଆମେ ଘରେ କରୁ।
ହଁ ମାନେ ଘରେ ଯୋଉ ତମେ କର କି ନା?
ନାଇଁ ପଣା ଦେଇ ପଣା ଦେଇକି କରୁସୁ
ଓହୋ।
ବାହାରେ ପଣା ଦେବେ ମୁ ତାପରେ ଅରୁଆ ଆହୁରି ଖାଇବି।
ମୂର୍ତ୍ତି ପୂଜା କରନି।
ନାଇଁ।
ଓହୋ। ଆଉ କଣ?
ପଚାର ତମେ ମୋତେ କଣ ପଚାର?
ରଜ କେତେ ଦିନ ପାଳନ କରାଯାଏ?
ତିନି ଦିନ ତିନି ଦିନି।
କଣ କଣ?
ପହିଲି ରଜ ରଜ ସଂକ୍ରାନ୍ତି।
ହୁଁ।
ତାପରେ
ସଜବାଜ।
ନା
ସଜବାଜ ଭୂମି ଦହନ।
ସଜବାଜ ଭୂମି ଦହନ ବସୁମତି ସ୍ନାନ ଚାରି ଦିନ ପାଳନ କରାଯାଏ।
ହୁଁ ରଜରେ ଆମେ କଣ କଣ କରୁ?
ଫାଷ୍ଟରେ ତ ହ ଝିଅ ମାନେ ସଜବାଜ ହୋଇଥାନ୍ତି।
ହୁଁ।
ତାପରେ ତାପରେ ଯୋଉ ପିଠା ଖାଇକି ଦୋଳି ଖେଳନ୍ତି।
ଆଉ କଣ ଖାଆନ୍ତି?
ପାନ ଖାଆନ୍ତି।
ହୁଁ।
ସେକେଣ୍ଡ ତ ହ ସଜବାଜ।
ହୁଁ ଆଉ କଣ କଣ କୋଉ କୋଉ ନଈର ନାଁ ଜାଣିଛ କୁହ?
ନଈ?
ହୁଁ।
ବ୍ରାହ୍ମଣୀ।
ହୁଁ।
ତାପରେ ବୈ ବୈତରଣୀ।
ହୁଁ।
ତାପରେ ଏ ମୁଁ ହେତିକି ଜାଣିଛି।
ବି ମହାନଦୀ ସରସ୍ୱତୀ ଗଙ୍ଗା ଯମୁନା ଆରା କେତେ ନଦୀ ଅଛି। ଆଉ କଣ ମୁଁ କହିଲି ତମର ନଉନି ହେରାକ।
ହ
ହଉ ହଉ ହଉ ଆମର କେତେଟା କେନ୍ଦ୍ର ଶାସିତ ଅଞ୍ଚଳ ଅଛି? ହୁଁ ଗୁଡ଼ଗାଲ।
ନା ନା ନାଉ ଫୁଲିଗଲିଣିି ଟିକେ ଟିକି ଆଉ।
ହୁଁ। ଆଣ୍ଡାମାନ ନିିକବର ଦୀପକୁଞ୍ଜ।
ଧାମଡ଼ି ହୋଉ।
ହୁଁ।
ବୁରା ଆଉ ହୁଁ।
ଆଉ କଣ ମତେ କଶିନୀ ପଚାର ତମେ?
ଦେଖ ଟାଇମ ହେଲା ନା ନାଇଁ?
ବେଶୀ କଥା ହେଇଗଲେ କି ନାଇଁ ଆଉ ଦୁଇ ମିନିଟ ଅଛି।
ତାପରେ ଉ
ବିଷ୍ଣୁ ଭଗବାନ ଯୋଉ ଉ ତାଙ୍କ କଣ ସେ ଧରନ୍ତି ମାନେ ତାଙ୍କ କର ଉ ଯେମିତି ସେ ଶିବଙ୍କର ତ୍ରିଶୂଳ ଧରନ୍ତି ସେମିତି ବିଷ୍ଣୁ ଠାକୁର କଣ ଧରନ୍ତି?
ଚକ୍ର।
ଚକ୍ର ନାଁ କଣ?
ସୁଦର୍ଶନ।
ହୁଁ ମୁଁ କହୁଛିି ସତୀ କିଛି ଜାଣିନାହାନ୍ତି ନା ସବୁ ଜାଣିଛନ୍ତି ସତୀ। ଆ ତା କଣ ହେଇଟା ଛାଡିଥିଲେ ଆପ ଟା ଯେ
ତାପରେ ଦେହ କହିଲ ଯୋଉ ଗଣେଶ ଠାକୁର ତାଙ୍କ ହାତରେ କଣ ଧରନ୍ତି?
ମଦକ
ଆଁ
ଲଡୁ ଲଡୁ ଲଡୁ।
ଠିକ।
ଲଡୁ ଆଉ ତାଙ୍କର ଏଇଟା କଣ ସେଟା ମୁଁ ବି ଜାଣିନି।
ଡମ୍ବୁରୁ ଡମ୍ବୁରୁ ଯୋଉଟା।
କାମ ଖସୁରି ନା କଣ?
ଉଁ
ରାମଙ୍କର ସ୍ତ୍ରୀ ନା କଣ ରାମ ରାମ? ରାମ ସୀତାଙ୍କ ଛୁଆ ନା କଣ? ଆ ରାମ ଙ୍କ ସ୍ତ୍ରୀ ନାଁ କଣ? ହଉ ହଉ ତାଙ୍କର ଛୁଆ ପିଲା ଯୋଉ ଅଛନ୍ତି ଜାଣିଛ କେତେଟା ଛୁଆ ତାଙ୍କର?
ଉଁ ମାନେ ହଉନି।
ମନ ପଡୁନି ନାଁ ଜାଣିନ।
ଜାଣିଛି ଯେ ଏ ମନେ ପଡୁନି।
ରାମଙ୍କର ଦିଟା ଛୁଆ। ଯାଆଁଲା ବୋଧେ ସେମାନେ ଦି ଜଣଙ୍କ ନାଁ ହଉଛି ହୁଁ ରହ ଲବକୁଶ ଲବକୁଶ।
ହଁ ଲବୁ କୁଶ ମୁଁ ଜାଣିଛି ଆଉ ମୋର ମନେ ପଡୁନି।
ହୁଁ। ହ ଉଁ।
ରାମାୟଣ ମହାଭାରତର ମନ୍ଥରା ର କାମ କଣ।
ରାମାୟଣ ମହାଭାରତରେ ମନ୍ଥରା ର କାମ କଣ।
ହୁଁ।
ମହାଭାରତର ରେ ମନ୍ଥରା ଅଛି।
ଏ ସରି ରାମାୟଣରେ।
ହୁଁ ମନ୍ଥରା ସେ ତାଙ୍କ ପାଇଁ ବୋଲି ରାମ ଗଲେ ବନବାସ। ସେ ସବୁବେଳେ ଇଆଡୁ ସଆଡୁ ଶିଖେଇଲେ ତାଙ୍କ ମାଆଙ୍କୁ ମାନେ କଇକେଇଙ୍କୁ।
ହୁଁ।
ହୁଁ ତ ସେ କୈକେଇ ତାଙ୍କ ବୁଦ୍ଧିରେ ପଡି ମନ୍ଥରାଙ୍କ ବୁଦ୍ଧିରେ ପଡିକି ତାଙ୍କୁ ବନବାସ ପଠେଇଲେ ଆଉ।
ରାମ କେତେ ବର୍ଷ ବନବାସ ଯାଇଥିଲେ।
ଚଉଦ ବର୍ଷ।
ତାଙ୍କ ସହିତ ଆଉ କିଏ କିଏ ଯାଇଥିଲେ।
ତାଙ୍କ ସହିତ ଲକ୍ଷ୍ମଣ ଆଉ ସୀତା ଯାଇଥିଲେ।
ହୁଁ।
କୁହ ରାମ
କାହା ଯୋଗୁ ମୁହ ଯୋଉ ଯୋଉ ଯୁଦ୍ଧ ହେଇଥିଲା।
କାହା ଯୋଗୁ ଯୁଦ୍ଧ ହେଇଥିଲା ମାନେ। କା କୋ ମହାଭାରତ ନା ରାମାୟଣ ହୁଁ। ଏ ଲ କଣ ସୀତାଙ୍କୁ। ସୀତାଙ୍କୁ ନେଇ ଯାଇଥିଲେ ରାବଣ।
ହୁଁ।
ଚୋରି କରିକି ତ ସେଇଥିପାଇଁ ରାମାୟଣ ଯୁଦ୍ଧ ହେଇଥିଲା। ରାମୟାଣରେ ରାମଙ୍କର ବାପାଙ୍କ ନାଁ କଣ।
ଦଶରଥ।
ହୁଁ ତାଙ୍କର କେତେଟା ସ୍ତ୍ରୀ।
ତିନୋଟି ତିନିଟା।
କଣ କଣ ନାଁ।
ଉଁ ରୁହ। ଟାଇମ ଦେଖ ଆଗେ।
ହାଁ।
ଟାଇମ୍ ଦେଖ।
ହଁ କେତେ ଟାଇମ କଥା ହେଇଗଲେଣି ତ ହଉ ହଉ ଥାଙ୍କ୍ ୟୂ।
ଥ୍ୟାଙ୍କ ୟୁ।